ହଁ ମ୍ୟାଡାମ ନମସ୍କାର କୁହନ୍ତୁ। ମ କଣ ଖବର ହଁ ଏଇ ଖିଆପିଆ କରିକି ଟିକେ ଯାଉଥିଲି ବଜାର ଆଡେ ଆଉ।
ହଁ, ମାର୍କେଟିଂ କରିବା ଅଉ। କଣ ସବୁ ଆଜି ରୋଷେଇ ହବ?
ବଢିଆ ଏଇ ସବୁ ଭ କହିଛନ୍ତି ସେଠି ସାଧା ପାଇଁ ଭିକ୍ଷ ତରକାରୀ କଣ କରିବି। ସେ ବାବଦରେ ସବୁ ପନିରିବା ସବୁ ଦେଖି ଲିଷ୍ଟ ବନେଇକ ଦେଇଛନ୍ତି ସେ ଆଣିବା କଥା ଗୋଟେ ଗୋଟେ ଆଉ।
ମିକ୍ସଚର ତରକାରୀ ଭଲ ଲାଗେ ଆପଣଙ୍କୁ?
ହଁ ହଁ, ଆମର ଘରେ କରନ୍ତି ସମସ୍ତେ ପ୍ରାୟ। ଭଉଣୀ ଆସନ୍ତି ତ ସେ କରେ। ଯେବେ ଆସେ ସେ କହେ ଆମେ କରିବା। ହଁ ମାନେ ନେଇ ଆସୁ କର ସବୁ ଆଉ।
ଆଉ କଣ କଣ ସବୁ ପରିବା ଆଣିଲେ?
ନା, ମୁଁ ଆଣିନି ଯାଉଛି ଚନା ସବୁ ହେଇଗ ଆଣିବା ପାଇଁ ଆଣ କଥା ଆଉ। ଏଇ
କେଡେ ଭ ବଡ ମାର୍କେଟ ହେଇଛି।
ହଁ ହଁ ସିଏ ତା ରେଟ୍ ବର୍ତ୍ତମାନ ଯା ଜଣା ପଡୁଛି ସବୁ। ହଁ ରେ ସବୁ ଚାଷ ଛାଡିଦେଲେ ଆଉ। ଚାଷ ସମସ୍ତେ ଛାଡିଦେଲେଣି। ବାହାରୁ ସପ୍ଲାଇ ଆସିଲା। ବାହାରୁ ସପ୍ଲେଇ ଆସିବା ପରେ ଯେନ୍ତି ଯୋଉ ସବୁ ରେଟ ଜାଣନ୍ତୁ ଆକାଶ ପାତାଳ ରେଟ ସବୁ।
ଆଞା ଭାଇ ଏବେ ଆପଣଙ୍କର ବାହାଘର ସିଜନିରେ ଚାଲିଛି ତ।
ହଁ ହଁ।
ସେଇଥିପାଇଁ ଟିକେ ରେଟ ଚାଲିଛି ତାପରେ ଶୀତ ଦିନ ଆସିଲେ ରେଟ ଟିକେ ଖସିବ।
ହଁ ହଁ କେତେ ଦୂର୍ ସ?
ଆଉ କଣ ଖବର କୁହନ୍ତୁ?
ଏଇ ଖିଆ ପିଆ ସରିଲାଣି ନା ନାଇଁ ଆପଣଙ୍କର।
ନାଇଁ ଖିଆପିଆ ହବ ସରିଲାଣି ଗାଧୁଆ ବେଳ ରୋଷେଇଟା ବସିଛି ଆଉ।
ଓଃ ଆଜି କଣ ସବୁ ପ୍ରୋଗ୍ରାମ ଅଛି?
ନାଇଁ ପ୍ରୋଗ୍ରାମ କଣ ସଖାଳୁ ତ କାମ ଛାଡ଼ ଯାଉନି ଉଠିକି କାମ ଫାମ ସବୁ ଚାଲିଲା ରୋଷେଇ ସଖାଳ ଖିଆ ହେଲା ସମସ୍ତେ ଖାଇଲେ ଆଉ ଗା ଗାଧୁଆ ବେଳକୁ ରୋଷେଇ ହବ ଘରେ କଣ ଦେଖିକି ପନିପରିବା ଏଇ ଆସିଥିଲା ଏ ଆମ ଦାଣ୍ଡକୁ ବିକ୍ରି ଆସିଥିଲା।
ହଁ ଅଁ।
ସେଉଠୁ ସବୁ ରଖୁଥିଲେ ସେଇ ରୋଷେଇ ସବୁ ହେବ ଆଉ।
ନାଇଁ ଦୁକେ ପ୍ରାୟ ଚାଷ ବାସ ସବୁ ବନ୍ଦ ହେଇଗଲାଣି ଆମ ଏଠି ବି ଚାଷ ବାସ ଯାହା ହଉଥିଲା ଏବେ ହଳ ପାଇଁ ସବୁ ବନ୍ଦ ଅଛି ହଳ ହେଲା ପରେ ଦେଖିବା ଆଉ।
ହେ ଆମ ଏଠି ସେପଟେ ଯୋଉ ନଈ ଆମର ବନ୍ଧ ପାଖରେ ଘର ପାଖରେ ବନ୍ଧ ସେପଟେ ସବୁ ଚାଷ କରନ୍ତି ସେମାନେ ସବୁ ଆଣିକି ବିକ୍ରି କରନ୍ତି ଆମେ ବହୁତ ମାନେ ସତେଜ ସତେଜ ପରିବା ସବୁ ବହୁତ ବିକ୍ରି କରନ୍ତି।ଆମେ ପାଇଯାଉ ଭଲସେ। ଆଉ ଟିକେ ରେଟ୍ ଚାଲିଛି ବୋଲି ରେଟ୍ ନୋଉଛନ୍ତି ଆଉ।
ଆଚ୍ଛା ଆଚ୍ଛା। ହଁ ରେଟ୍ ତ ଚାଲିବ ନା ବର୍ତ୍ତମାନ ଯୋଉ ଉ ଉ ଇଏ ସିଜିନ ବାହାଘର ସିଜିନି ତାପରେ ସରିଗଲାଣି ନା ସବୁ ପ୍ରାୟ ଜିନିଷ ସବୁ ସରିଗଲାଣି ଇଏ ସବୁ ଗଛ ସବୁ ଏବେ ହେଇ ବର୍ଷା ହେଲା। ପରେ ପରେ ଫେର ତ ଲଗେଇ। ପରିବା ହବ ଏଣିକି ରେଟ୍ ରହିବ ଶୀତ ଦିନ ପରେ ପରେ ଯାଇକି ଶୀତଦିନ ଆସିଲେ ଯାଇଙ୍କି ପରିବାପତ୍ର ଲାଗିବ ନୂଆଁ। ବାହାରଲାରୁ ରେଟ କମିବ।
ହଁ।
ଆଉ ଆମର ମାର୍କେଟ କୁ ଯିବାକୁ ପଡେନି। ସେଇ ସବୁ ଚାଷ କରନ୍ତି ନା। ଆମକୁ ଆଣିକି ଗାଁ ଦାଣ୍ଡ ଦୁଆରେ ବିକ୍ରି କରିଦେଇ ଯାନ୍ତ। ଦାଣ୍ଡ ଦୁଆରେ ବିକ୍ରି କରିକି ଯଦି ବିି ସେମାନେ ଦି ତିନି ଟଙ୍କା ଅଧିକା ନିଅନ୍ତି ଆମକୁ ସେଇଟା ବାଧେନି। କାହିଁକି ନା ଆମକୁ ସେମାନେ ଭଲ ଭଲ ପରିବା ଆଣିକି ଦିଅନ୍ତି। ହଁ ଘର ପାଖେ ଦିଅନ୍ତି। ବି ସ ତେଜ ପରିବା ସବୁ ଆଣିକି ଦିଅନ୍ତି ଶୁଖିଲା ନଥିବ, ପଚା ନଥିବ, ଆମେ ସେଥିପାଇଁ ଘର ପାଖରୁ ରଖିବାକୁ ପସନ୍ଦ କରୁ।
ଅହ।
ହଁ।
ଯାହା ହଉ ଆପଣ ଘର ପାଖରେ ସବୁ ମିଳିଯାଉଛି। ଆମରଠୁ ଏ ମାର୍କେଟରେ ଆଣିବାକୁ ପଡ଼ୁଛି।
ହଁ, ମାର୍କେଟିଂ ରେ ଆପଣ ଯୋଉ ଯାଉଛନ୍ତି। ସେ କଣ କୋ କେବେକା ପରିବାକୁ ସବୁ ଷ୍ଟୋର କରିକି ରଖିଥିବେ। ଆପଣଙ୍କୁ ବିକି ଦଉଥିବେ। ଆଉ ଏମାନେ ସବୁ ତୋଳିକି ଆଣୁଛନ୍ତି ବିକୁଚନ୍ତି।ସେ ସବୁ ଦେଇ ଦେଇକି ଆମର ଚିହ୍ନା ହେଇଗଲେଣି ନା। ଚାହିଁଲେ ବି ଆମକୁ ଠକେଇ ପାରିବେ।
ପାରିବେନି ହଁ।
ଆଉ କଣ ଖବର କୁହନ୍ତୁ?
ଏଇ ସବୁ କଥା ଆଉ।
ଆଉ ଫୁଲ ଫୁଲ ଗଛ ଚାରା ସବୁ ଲଗାନ୍ତି ଆପଣ?
ହବ ତ ଏବେ ସବୁ ହଳ ପାଇଁ ଯୋଗାଡ଼ ଯୋଗ ଚାଲିଛି ସବୁ। ହଳ ହେଲାପରେ ଦେଖିବାଆଉ।
ବୁଣା ହବ ଆଉ।
ହଁ ହଁ ବିହନ ବୁ ବୁଣା ହେଲା ପରେ ସେ ତଳା ହବ।
ଆପଣ ନିଜେ କରନ୍ତି! ନା ଚାଷ ମଜୁୁରୀ ଦେଇକି ଲୋକ ଲ
ନିଜେ କରେ।
ହଁ ନିଜେ କରନ୍ତୁ ଭଲ।
ଯେ କରେ ଚା ଜମି ଜମି ଯେତିକି ଆମର ଅ କିଛି ଅଛି। ବାକି ମୁଁ ନେଇ ଆସେ, ମାନେ ସବୁ ଭାଗ ଚାଷୀ ହିସାବରେ।
ହ ହଁ ପରିଶ୍ରମ ଟିକେ ଲାଗିବ। ଆପଣ ଫଳ ଖାଇବେ। ପରିଶ୍ରମ ଲାଗୁ ପଛକେ ନିଜେ କରିବେ ଭଲଅ।
ନାଇଁ, ଆଜ୍ଞା ତ ବୃତ୍ତି ତ ଆମର ସେଇଆ ଆଉ ସେଇତ ହଁ ହଁ।
ଆଉ ସବୁ ଘରେ କିଏ? କରନ୍ତି ନା ଆପଣ ଏକା କରନ୍ତି
ମୁଁ ଏକଲା କରେ ଏକଲା ବଡ ଭାଇ ଜଣେ ସେ ବା ବାହାର ରହୁଛନ୍ତି ଓ ମୁଁ ଘରେ କଲା ମୁଁଇ ଆକ୍ସ ବାସ ଭଲ ମନ୍ଦେ ଏସବୁ କାମ କରେ ଆଉ
ଫରିବା ଚାଷ କରୁନାହାନ୍ତି
ପନିପରିବା ଲଗାଏ ଏସାବି ଲଗା ଦେଇଥିଲ ଦୁ ଯୋଉ ବେଶୀ ଯୋଉ ଖରା ହେଲା ପାଇଁ ପାଣି ବେଶୀ କନେକ୍ସନ ନ ହେଲାନି ସେଥିପାଇଁ ଇଏ ହେଇଗଲା ଆଉ
ହଁ ଏଇଥର ଟିକେ ବହୁତ ଗରମ ଟା ହେଲା ନା ବର୍ଷା ଫସା ଟିକେ ଲେଟରେ ଆସିଲା
ଏବେ ଏଇ ବର୍ଷା ହଁ ବର୍ଷା ଲେଟରେ ଆସିଲା ସେଥିପାଇଁ ବହୁତ ପ୍ରୋବ୍ଲେମ ହେଲା
ହଉ କିଛି ଆଉ ଆଉ କଣ କୁହନ୍ତୁ
ଆଉ
ହଁ ଦେହ ପା ଟିକେ ଭଲ ଆଉ ସିଜିନ ଚେଞ୍ଜ ହଉଛି ସେ ଟିକେ ଥଣ୍ଡା ଫଣ୍ଡା ରହୁଛି ଆଉ ହଁ
ଆଛା ଆଛା ହଁ ଏଇନେ ସିଜିନ ଚେଞ୍ଜ ହଉଛେ ନା ହେଲା ମାନେ
ହଁ ଟିକେ ଥଣ୍ଡା ଦେହରେ ରହିବ ଆଉ
ହଁ
ଆଉ ଏଇ ବର୍ଷା ସିଜନରେ ଆଣିକି ସବୁ ଲଗଉନାହାନ୍ତି ଫୁଲ ଫୁଲ ଚାରା
ହଁ ସେ ସବୁ ଘର କାମଟା ପାଇଁ ବ୍ୟସ୍ତ ଥିନି ଏବେ ଘର କାମ ସଇଲା ପରେ ଦେଖିବା ସବୁ ଲଗେଇବା ଆଉ ଧୀରେ ଧୀରେ ଆଉ
ହୁଁ ମୁଁ ବି କିଛି ଲଗାଏ ଏଇଥର ହେଇ ବର୍ଷା ହେଇ ଆସିଲାଣି ସିଜନ ଟା ଆଜି କାଉଳା କିଛି ମୁଁ ଆଜି ଭାବୁଥିଲି ନାଇ ଦିଟା ହରଗଉରିଆ ତଳା ଲଗେଇବି ବୋଲି ରହିରା ତଳ ଲଗେଇବି ମଞ୍ଜି ନେଇକି ପକେଇବି ରୋଇର ତଳ ଲଗେଇବି ମଞ୍ଜି ନେଇ ପକେଇବି ସେପଟେ ମୁଁ ସବୁଥର ଲଗାଏ ସେ ବହୁତ ଗଛ ଗୁଡିକ ହେଇ ଫୁଲ ବଢିଆ ସେ ହୁଏ ମୁଁ ତାକୁ ସବୁଥର ମଞ୍ଜି ରଖିଦିଏ ସବୁଥର ତାକୁ ଲଗାଏ ଆଉ । ହରଘରିଆ, ଗେଣ୍ଡୁ, ତଳା ଆଉ ଏଇ ବର୍ଷା ସି ଯାଉଛନ୍ତି।
ହଁ ହଁ।
ଏମିତି ସବୁ କଥା ଆଉ।
ହଁ ସେ ଖରା ଟିକେ ଗୋଟେ ପାଲ ନେଟ ପାଲ ମିଳୁଚି ତାକୁ ଯଦି ନଗେଇଦେବେ ସେ ଆଉ ଏତେ
ହଁ ହ ସେଇଆ କଲେ ଲେଟ ହଁ ଲେଟ କଲାଣି କି ଲଗେଇଲେ ହବ। ଏ ଏ ଏହେ଼ ଆପଣ ଯୋଉ ଚାଷ କରୁଛନ୍ତି ତା ଲୋକ ସବୁ ଛାଡୁନାହାନ୍ତି ଆମର ଯୋଉ ୟୁଟ୍ୟୁବ ରେ ଛାଡୁ କି ଲୋକମାନେ ସବୁ ଫେମସ ହଉଛନ୍ତି । ଆପଣ ସେଇଥିରେ ଛାଡୁନାହାନ୍ତି ଆପଣ ଚାଷ ବାସ ।
ନା ଭାବୁଥିଲି ମଝିରେ ସେମତି କରିବା ପାଇଁ ଦେଖିବା ଏବେ କରିବ ଆଉ।
ହଁ ସେମତି ୟୁଟ୍ୟୁବ ରେ ଛାଡନ୍ତୁ । ମୁଁ ବି ସେମିତି ଗୋଟେ ୟୁଟ୍ୟୁବ ଖୋଲିଥିଲି । ସେ ଟିକେ ଲେଟ୍ ଲାଗୁ ମୋର ଇଏ ହବାକୁ ଆଉ ମାନେ ଲୋକଙ୍କ ଆଡେ ଖେଳିବାକୁ । ଲେଟ୍ ଲାଗୁଛି ଟିକେ ହଉ ତଥାପି ମୁଁ ଖୋଲିଛି । ଚଲେଇଛି ଏଇ ମୋର ବଗ ବଗି ବି ଯୋଉ ସବୁ ଖୋଲିୁଛି ।ତାର ବିଷୟରେ ସବୁ ଛାଡୁଛି। ସେ ସବୁ ଚାଲିଛି ଆଉ। ବହୁତ ଭିୟୁଜ ବି ହଉଛନ୍ତି। ଏ ଟିକେ କାମ ବ୍ୟସ୍ତାରେ ରହିଲା ବେଳ କୁ ଛାଡି ପାରୁନି ନହେଲେ କେବେ କେମିତି? ଫାଙ୍କାରେ ବସିଲାକୁ ଛାଡୁଛି ଆଉ।
ସେଇଟା ହି ବର୍ତ୍ତମାନେ ଭଲ ଇଏ ଅଛି ନା ଭଲ ଲୋକମାନେ ଭଲ ଇନ କମ ସୋର୍ସ। ବନଉଚନ୍ତି ତା ଦେହେରେ ପବ୍ଲିସିଟି ହେଉ
ସେମାନେ ହଁ ସେଥିରେ ବେଶୀ ଲେଡିସ୍ ମାନେ ନଉଛନ୍ତି ନା ଭାଗ ବହୁତ ବି ତାଙ୍କର ଭାଇରାଲ ନିଜେ ହେଇଯାଉଛନ୍ତି। ବଢ଼ିଆ ସେ କରିୁଛନ୍ତି। ଯେ ତାର ନିଜ ନିଜର ଗୁଣ ଟା ତାଙ୍କର ନିଜେ ଦେଖଉଛ ଭଲ ସବୁ ଉଚିତ। ତାଙ୍କର ଯିଏ ନାଚ, ଗୀ ତ କଳାରେ ଜାଣି ଯଦି ସେମାନେ ଛାଡୁଛନ୍ତି। ତାକେ ଯିଏ ରୋଷେଇରେ ଜାଣିଛନ୍ତି ଛାଡୁଛନ୍ତି। ବାକି କଣ କର କି ଚାଷ ସମସ୍ତଙ୍କ ଛାଡ଼ୁଛନ୍ତି ଏମିତି ଆଉ। ଆପଣ ବି ଗୋଟେ ଚାଷୀ ହୁଁ।ଆପଣ ଗୋଟେ ଚାଷ ବାସ ଇଏରେ ଖୋଲିକି ଛାଡ଼ନ୍ତୁ।
ହଁ ଦେଖିଆ ଛାଡିବା ଖୋଲିକି କରିବେ ଆଉ ହଁ।
ଆଉ ଏ ସେ ନାନୀ ଯାଇଥିଲା ଗାଧେଇବାକୁ ହେ ଆସିଲା ତା ପୁଅ ଟା କେଁ କେଁ ହଉଥିଲା ଛାଡିକି ଆସିଲି ଆଉ।
ହଁ।
ଆଉ ପରିବା କିଣି ସାରିଲେଣି?
ନା ଆମ ଘରଟାରୁ ଦେଢ କିଲୋମିଟର।ମତେ ଚାଲିି ଚାଲି ଯିବାକୁ ପଡେ। ମାନେ ଏଁ- ଏଁ- ଏଁ- ଏଁ ଏଇ ଗାଡି ଫାଡି ଟିକେ ବର୍ଷା ପାଗ ପାଇଁ କାଢି ନଥିଲି ଚାଲିଥିଲେ ଯାଏଁ ନେଇକି ପଳେଇ ଆସେ ଆଉ।
ଓହୋ ଏତେ ବାଟ ଚାଲିକି ଯାଉଚନ୍ତି? ହଁ ଚାଲିକି ଯାଆନ୍ତୁ ଏକ୍ସ ମାନେ
ହଁ ମୋର ମର୍ଣ୍ଣି ୱାର୍କ ବି କରେ।ସକାଳ ମର୍ଣ୍ଣିିଂ ୱାର୍କ କରେ ଏଇ ବର୍ଷା ପାଇଁ ମର୍ଣ୍ଣି ୱାର୍କ କରିଲିନେଇଁ ମୁଇଁ ସେଥିପାଇଁ ପଳେଇ ଆଇଲି ଚାଲି ଚାଲିକି ଆଉ କଣ?
ନାଇଁ ନାଇଁ ଏକ୍ସରସାଇଜ କରିବେ ସବୁବେଳେ ଭଲ। ବଡି ଟା ଫିଟ ରହିବ ଭଲ ଶରୀର ପାଇଁ ଭଲ।
ଏଇ ସବୁ କଥା। ଆଉ ଆପଣଙ୍କର ଆଉ ସବୁ କଣ ସବୁ ସେଠି ଇଏ ଅଛି?
ଆମର ଏଠି ବହୁତ ଆମ ଗାଁ ରେ ବହୁତ ମନ୍ଦିର ଅଛି। ପର୍ଯ୍ୟ ସନ୍ ଉଁ ପର୍ଯ୍ୟଟନ ସ୍ଥଳ ଗୁଡିକ ବି ଅଛି।ସବୁ ଯାଆନ୍ତି ରଜ ଫଜରେ ଏଇ ଏଇ ରଜରେ ସବୁ ଯାଇଥିଲେ ବୁଲିବାକୁ ଏଇ ସବୁ ଘରେ ଆସିଥିଲେ ବନ୍ଧୁବାନ୍ଧବ।
ହଁ ହଁ ସେମାନେ ତ ଆସିବେ ସମସ୍ତେ ଆଉ ହଁ।
ଯାଇ ବି ବୋଲି ରଜରେ ଟିକେ ବୁଲାବୁଲି ହେଲା ଆଉ ।
ଭଲ। ହୁଁ ଭଲ ଭାବରେ ନା ବୁଲାବୁଲି ବର୍ଷରେ ଥରେ ଆମ ଓଡ଼ିଆ ଧର୍ମରେ ବୁଲିବା କଥା
ହଁ ହଁ ରଜ ଟା ଆମର ଆମର ପର୍ବଟା ନା ଆମେ ତାକୁ ଭଲସେ ଏଞ୍ଜୟ କରିବା କଥା। ଆଉ ସେ ତାର କରୁ କରୁଚନ୍ତି କରୁଚନ୍ତି ଯିଏ ନକରୁଚନ୍ତି ନାହିଁ ଆଉ।ଘରେ ରହି ରହି ଖାଇ ବସି ଦିନ ଯାଉଛି ଆଉ ।
ହଁ ଏସବୁ ଆଉ । ଆଉ
ହ
ହଁ ମୁଁ ମାର୍କୁ ପଳେଇଲିଣି ମ୍ୟାଡାାମ ମୁ
ହଉ ହଉ ହଉ ହଉ ହଉ ଯାଣନ୍ତୁ କରିବା ଫିବା କିଣିକି ଆସନ୍ତୁ ଆଉ ହଉ ରଖ
ହଁ ହଁ ନ ନମସ୍କାର
ହଁ ଥା ହଉ ତି ଚାରି ପାଞ୍ଚ ହରେ ଗାଁ ପାଠ ଜ ଅ ତମେ ତର ଫୋ କରିବ ଯାହା ତମେ ଛଟା ଖବ ତମେ ଛଟା ଖବ ଯାହା ଫ କର ସିଏ ଅସୁଧା ାର
ଜଣ